କଣ କହୁ
ଏଇ ଶୋଇଥିଲି ତୁ।
ମୁଁ ବି ଶୋଇଛି ଆଉ କଣ କାମ।
ଆଉ କଣ ସେଇଆ ସଖାଳୁ ଉଠ ଖାଅ ଗାଧେଇ ଖାଇ ସୁଅ ରା ତ ଘଷି ସେ ଖାଇକି ଶୁଅ ଫୋନ ଦେଖ ପୁଣି ଗାଦାହ ପୁଣି।
ମାନେ ଏତେ ମାତ୍ରାରେ ଫୋନ ଦେଖା ହେଲାଣି। ଫୋନ ଦେଖିବାକୁ ବି ଚିଡା ଲାଗିଲାଣି।
କହୁଚି ପା ଚିଡା ଲାଗୁଛି ଟୋଟାଲି ଭଲ ଲାଗୁନି। ସେୟାବା।
ସେମିତି କର ହଁ ବହୁତ ଜଲଦି। ସମ
ସି ଏଇ ତୁ ଦେଖିଛୁ ନା ଆମର ଜଣେ ସାଙ୍ଗ ଯୋଉ ରଜରେ ତାକୁ ଆମର ସ୍କୁଲ ର ସାଙ୍ଗ କୋଲସାଇ
ନୂଆ ଗାଡ଼ି କିଣିଛି କି?
କେଜାଣେ।
ଭାବୁଥଲି ପଚାରିବିନି ପଚାରିଲିନି ମତେ ଭଲ ଲାଗୁନି ସେ ଯୋଉ ପିନ୍ଧୁଛନ୍ତି ଜିନ୍ସ।
ହଁ।
ବି। ଜଣ ଯାକ ଙ୍କ ଆଉ କହିବି। ମୁଁ ତାକୁ କହିଲି ଆଉ ଦି ତିନିଥର ଡାକିଲିଣି ଲୋ ତାକୁ। ଦି ତିନି ଥର ଡାକିଲିଣି କାହିଁ କହିବ ମୁଁ ଆଇଛି ମତେ ଜାଣିଲା ପରେ ବି କହୁନି ସେ ତା ଆଡୁ ଥରେ ପଚାରିଲା। ଏ ଯଉ ପିଜି ଏଣ୍ଟ୍ରାନ୍ସ ଦବାକୁ ଯିବା ପୂର୍ବରୁ ପଚିମ୍। ତ କଥା ହେଇଥିଲେ କଣ କଣ ଦରକାର କଣ କଣ ନେଇକି ଯାଉଛୁ କଣ।
ହଁ ହଁ ମତେ ବି କହିଥିଲା ହେଲା କେମିତି କଣ ଅ ପ୍ରଶ୍ନ ପତ୍ର ଆସୁଛି ଆ ଅଧିକ କଷ୍ଟ ଆସୁଛି ନା ସହଜ ଆସୁଛି ମୁଁ କହିଲି ପୁରା ଭିତରୁ ଆସୁଛି ସେ କହିଲା ହେଇଯିବ।
ତାପରେ ତାର ହେଇଯିବ ସିଏ ଉମ। ପଡି ଉଠିକି ପାଠ ପଢୁଥିଲା। ଉ। ଏଇନା ତା ସି ଟି ପି ଜି। ସବୁ ପାଇଁ ପଢ଼ୁଥିଲା।
ସେ ବା ଇଏ କରିବ। ଯଉ କଣ ହେଟା ତାର ନେଇଯିବ କଣ ସେ ମୋର ମାନେ ଅଲ ୟୁନିଭର୍ସଟି ଆଇଲା କରିବି ଏଇ ସବୁ ଅଟନମସ ଆଇଲା କରିବିନି। ଏମିତି କଣ କହୁଥିଲା।
ଯୋଉ ଭଲେ ଯାଏ ସେ ମୁଁ କରିଦେବି
ସେଇଆ।
ମଛ ମୁଁ ତାକୁ କହିଲି ଆଉ ଆସୁନୁ କଲେଜ ଖୋଲା ଥିଲା ବେଳେ ବି କହିଥିଲି ଆସୁନୁ ଆସୁନୁ କହିଲା ହଁ ଯିବି କହିଲା। ତାପରେ କହିଲା ସେମାନେ ତ ବସରେ ମୁଁ କେମି ଯିବି ମୁଁ କହିଲି ହଉ ମୁଁ ଆଉ କିଛି କହିଲିନି। ତାପରେ ଥରେ କହିଲି ଆଉ ତୁ କୋଉ ଦିନ ଆସିବୁ କଣ ନହେଲେ ମାମା ଘ
ହୁଁ।
ଗାୟତ୍ରୀ ମେସ ଯାଇକି ନହେଲେ ଦେଖା କରିଆ। ତାପରେ। କହେ ସେତେବେଳେ ବି ସେମତି ହଁ ହଁ ମାଳ ତାଲା ଚୁପ୍ ହେଇଗଲା ଗଉଠୁ ମୁଁ ରଜରେ ଏମିତି ଦେଖିଲି ତା ଦେଖିଲି ତାକୁ ମେସେଜ୍ କ। ସେ ମତେ ଗୋଟେ କଣ ପଠେଇଥିଲା ମ ମୁଁ ମେସଜ ଦେଲି ମୁଁ କହିଲି ଆ ମୁଁ ରଜ ବୁଲିବି କହିଲେ ଏ ଯେଉଁ ଯାଆନ୍ତି ଯେ ଏ ଯେଉଁ ଖରା ଗରମ ହେଉଛି ସେଥିଲାଗି ଯିବାକୁ ଇଚ୍ଛା ହେଉନି କୁଆଡ଼େ ବୋଇିଲେ ହଁ ଠିକ୍ କଥା।
ହଁ ତାଙ୍କ ସହିତ ବୁଲିବାକୁ ଇଚ୍ଛା ହଉଛି।
ତୁ ଏଇଠି ଏଇଠିକି ଯାଇଥିଲୁ ମଁ ଭାବିବିନି ମତେ କଣ ଗୋଟା। ଫୋନ କରିପାରିନଥାନ୍ତୁ ନା ଆମ ଘର ସେଇଠୁ କେତେ ବାଟ।
ହୁଁ ନା ତୁ ବି ଯାଇପାରନୁ ତା।
ହଁ କହିିବିଲୁନି ଥରେ ମୋର କଣ ଦରକାର ତାକୁ ଡାକିବା। ଏତ ଥର ଡାକିଲୁନି ଆଉ କଣ।
ଆଉ କେଜାଣି ଆମ ଆଉ ଜଣେ ସାଙ୍ଗ ଆମ ସହିତ ଯିଏ ମିଶେ ସିଏ ବି ପଢୁଛି ଯୋଉ ଶୈଳବାଳାରେ। ତା ତା ଜ ତା ଜନ୍ମଦିନ ଗଲା ସେ କାଇ ଦେଇନଥିଲା।
ତାଙ୍କର ମତ। ଦେୱାରି। ଇଏ ଚିଡ଼ଉଥିଲା କୋଲସାଇ। ତୋ ସାଙ୍ଗ ତୁ ଏ କର ମୁଁ। କହିଲି ମୋ ସାଙ୍ଗ କି ତୋ ସାଙ୍ଗ ସମସ୍ତେ ଜାଣିଛନ୍ତି ସମସ୍ତଙ୍କୁ ଚାଲଲି
ହଁ। ତାର କଣ ହେଇଛି କେଜାଣି କାଇଁ ଦେଲାନି ମୁଁ ଭାବ ତୁ ଅପେକ୍ଷା କରି ଦେଖିବି ବୋଲି ତାର କାଇହିଁ ସେ ଦେଲାନି ତୋଟାଲୀ।
ଇଏ ଏବେ ଦେଇ ଇଏ କହିବ ସା ସେ ଦେଖୁ ବାହାରେ ରହିଲୁ ତୁ ତୋର ତୋ ଇ ଇଚ୍ଛା ଯାହା ତୁ ସେଇଆ ପିନ୍ଧିବୁ। ତତେ ସେ ଜଜ୍ କରୁନି କିଛି କହୁନି। ତୁ କାହିଁ କହୁଛୁ ସି ଗଲା ଯାଉ ଯାଉ ନଷ୍ଟ ହେଇଗଲା ଇଏ ହେଇଗଲା ତୋର କଣ କଲା ସେ ଯାହା କଲା ଯାହା ନାହିଁ। ସେ କଟକରେ ରହୁଛି ହସ୍ ରହିଲା ତା ସା ସାଙ୍ଗମାନେ ତା ପରିବେଶ ଟା ଯେମିତି ସେ ପୁଣି ସେମିତି ଚଳିବ ନା ନାଇଁ
ହୁଣ୍ଡା ହୁଣ୍ଡି ଏବେ ହେଲେ ହେବ ସେ ପୁଣି ଏଠିକି ଆଇଲେ ତ ସେମତି ପିନ୍ଧୁ ଚିନା ନାଇଁ
ହଁ ଏଠି ଯେମତି ରହିବ ତ ସେମିତି ରହୁଛି ତାର
ଏମିତି ଜାହାନ୍ନ ନା କିିକଏ କଣ ନାଇଁଲା ପିନ୍ଧିଲା ଆମେ ସେ ବିଷୟ କୁ ଦେଖିକି ଆମେ ଏମିତି କରିବା କଥା ନୁହେଁ
ସିଏ ତ ଯାଉ ଯାଉ ଆର ଆରମ୍ଭ ହେଲା ଆଉ ଭାଇ ତୁ ବି ତ ଯାଇକି ରହୁ ତୁ ସିଆଡେ ସିଏ ବା କାଇଁ ଦିନେ କହିନି ଏ ବର୍ଷା ଏମିତି ପିଲା ବର୍ଷ ଏମିତି ଖାଇଲା ଏମିତି ରହିଲା
ସିଏ ତ କାହିଁ କହିଲାନି
ସିଏ କହିଲାନି ଇଏ କିନ୍ତୁ ତାର କହିଚାଲିଛି
ହଁ ଯେତେବେଳେ ବି ତା କଥା ଉଠିବ ଏମିତି ହେଲା ଯାଉ ବାହାରକୁ ବୁଲିବାକୁ ମିଛରେ କହିକି ତାକୁ ଡାକୁଛି ଆ ଖୋଡ଼ାକୁୁଚ।
ମୁଁ କଇଲି ତୋର କଣ ଗଲା ସିଏ ତାରା ଯାହା କରୁଛି କରୁ ତା ଖୁସି ତୋ ଖୁସିରେ ତୁ ର ତୁ ସିନା କିଛି କହିବୁନୁ ସିଏ ସିଏ ଯାହା ହଉ ଦେ। ଖିବ ତ ପଦେ ଦି ପଦ କଥା ହଏ ତୁ ତ। କିଛି କହୁନୁ ତୋ କ ଥା।
ତୁ ସେତେରେ ପୁଣି ମାନେ ଛାଡା ଯୋଉ। ତୁ ବି ତ ତୁ କଣ ଡକୁନା କି। ତୁବା କାଲି ଡାକିଥିଲୁ।
ଡାକିଥିଲୁ। ଧରା ପଡିଥିଲା ବା ମୋ ଆଗରେ ପୁରା ସତ। ସତ୍ୟା ସତ୍ୟ ପ୍ରକାଶ କରିଥିଲେ ତାଙ୍କରି ପୂର୍ବତନ।
ହୁଁ ସେଇଆ।
ଉଁ ସିଏ ଭାବୁଛି ସିଏ ଯାହା କରୁଛି କେହି କିଛି କେହି କିଛି ଜାଣି। ପାରୁ ନାହାନ୍ତି।
ସେୟା ଆମେ ଆମକୁ ଛାଡ ଆମ କଥା ତୁ ଆମେ କଣ ମନେ ଆମକୁ କହିଲେ କଣ ଆମେ ଇଏ କରିଦଉଛୁ।
ଆଉ ଖାଲି ଆମେ କୋଉଠି କଣ କଲୁ କଣ ନାଇଁ ମତେ ଦି ତିନିଥର ଖଣ୍ଡେ ପଚାରିଛି। ତୁ କଥା ହଉଛୁ ୟା ସହିତ କଥା କଥା ହଉଚୁ କି ତା ସହ ମୋ ବା ମୋରି। ରି କଥା ମତେ ପଚାରୁଛି ତୁ ଆ ସହିତ କଥା। କଥା ହଉଛୁ କି ତୁ ଆ ସହିତ କଥା ହଉଛୁ ମୁ କହିଲି କଅଣ ମୋ ଆଇଡ଼ି ସାରା ତୁ ଯାହାକୁ ଦେଖୁ ମୁଁ କାଲି ତାଙ୍କ ସହିତ କଥା ହଉଛି।
ସିଏ ନୁହେଁ ନା ସବୁ କଥା କାର ସାଙ୍ଗମାନେ ଏଠି ପଢ଼ନ୍ତି।
ହଁ ହଁ ହଁ ସେଇ ଦି ଜଣ କହୁଥିବେ କହିଲେ ସେଠୁ କଣ ହେଲା ସିଏ କୁହନ୍ତୁ। ସିଏ କୁହନ୍ତୁ ମୁଁ କହିବିିନି ତ।
ସେ ବା ସେୟା କହୁଛି ଆମେ ଦକାରେ ଲେସ ସେ ସବୁ ଯାହା ଦେଖୁଥିବେ ସବୁ କୋଉ ନଥିବେ ହେଇଲୋ ଇଏ ଆଜିି ଏଇଠି ବୁଲୁଥିଲା ଇଏ ଆଜି ଯାଇଥିଲେ ଇଏ ଡେଲି ଏମତି କରୁଛନ୍ତି ସବୁ ତାଙ୍କ ଆଗରେ। କହୁନଥିବେ କି।
କହୁଥିବେ ନା କହୁନଥିବେ ଛାଡି ଦଉଥିବେ।
ସେଇଥିପାଇଁ ତ ଲେଖିକି ପକାପଖି ହଉନାହାନ୍ତି।
ଇଏ ହଁ ଇଏ ମତେ ସେ ଯୋଉ ମଝିରେ ପକେଇ ନଥିଲା କିଏ ଗୋଟେ ଦାଦା ତାଙ୍କର ମରିଗଲେ।
ହଁ ହଁ।
ଦାଦା ମୁଁ କହିଲି କିଏ ଗଲା ତାଙ୍କରି ନିଜର। ଯୋଉ ଆଙ୍କର। ତା ସାଙ୍ଗର। ତାଙ୍କ ଘର ପାଖରେ ଯୋଉ। ତ ତାଙ୍କର ନିଜ ର କିଲି ନିଜର ମୁ ଭାବିଲି ଆଗ ଦୁଖରେ ଥିବେ ତାପରେ ଷ୍ଟାଟସ ଫାଟସ ଦିଆ ହେଲାନି ଯୋଉ ତାଙ୍କର
ତମର ଦାଦା ଚାଲି ଯାଇଛନ୍ତି ତମେ ତା ପର ଦିନ ମ୍ୟାଗି ମ୍ୟାଗି ଫିଷ୍ଟ ମ୍ୟାଗି
ବିରିୟାନୀ ସବୁ ହେଲା ଭାଇ ଇଏ କଣ ତାଙ୍କର ନୁହଁ ନା କଣ ଭାବିଲି ପୁଣି ତା ଥରେ ପଚାରିବି ନାଇ ଥାଉ ତାଙ୍କର ଯାହା କରୁଛନ୍ତି କରନ୍ତୁ। ଯଦି କହିବେ ସିଏ ମରିଗଲ ବୋଲି ଆମେ କଣ ଖାଇବୁନୁ? ମୁଁ କଣ କହିପାରିବି? ଭାଇ ସେଇଆ ଲୋକଙ୍କୁ ଦେଖେଇବା କଣ ଦରକାର ତମେ ଦି ଦିନ ତଳେ ଦେଖେଇଲ ଆମର ଏ ଏତେ ମନ ଦୁଃଖ ଏତେ ପାରାଗ୍ରାଫ୍ ଲେଖିଲେ
ଆମେ ଯାହା କିଛି କରିପାରିବୁନୁ ତମ ବିନା ଆମେ କିଛି ନୁହେଁ
ତା ପର ଦିନକୁ ସରିଗଲା। ଆମ ଟୋକା ତ କେସ୍ କଲାଣି ଆଉ।
କଣ କହୁଛି କଣ କରୁଛି?
ଗୁଟେଝୁଅଟାକୁ ଭଲ ପାଉନଥିଲା ପୁରୀରେ
ହୁଁ
ତା ସିଏ ଝିଅ ଇଏ ଯେତେଳେ ଯାଏ ସେ ଟିୁସନ ମୁଁ ପଳେଇ ଆସଛି ଦେଖା କରିବା ମାନେଟିଉସନ ନ ଯାଇକି ଘରୁରୁ ଟ୍ୟୁସନ ନାଁରେ ଆସେ ସେ ଆକୁ ପଳେଇଛ ଦେଖା କରିବାକୁ
ସ୍ ମାନେ ପୁରୀରୁୁ
ସେ ଝିଅଟା ହଁ ମାନେ ଇଏ ଯେତେବେଳେ ଯାଏ ପୁରୀ ସିଏ ଆଇଲା ଦେଖା କରିବାକୁ ବାର ବାର ଏମିତି କଲେ ଆଉ ମାଷ୍ଟର ଡାଉଟ କରି ପଚାରେ ଛୁଆଙ୍କୁ ଛୁଆ କହିଦେଇଛନ୍ତି ହଉ ପିଲା କଣ ଭଲ ଥିବ ବୋଲି କିଛି ମାନେ ଅଛି କହିଛନ୍ତି ବୋଲି ମାସ ତାଙ୍କୁ ଫଲ କରିିକରି ଆଇକି ଦେଖି କିଛି ଦେଖିକି ଝିଅର ଘରକୁ ଫୋନ କରି କହିଦେଇଛି ଝିଅର ବାପା ଆ ମୋ ପୁଅ କ ପୁଅ ନମ୍ବର ମାଗିଛି ଝିଅ ହେକ ଧମକା ଧମକି ବୋଧେ କରିଛ ସେ ନମ୍ବର ଦେଇଛି ଆଉ ନମ୍ବର ଦେଇଛି ଫୋନ କ ଛନ୍ତି ଆକୁ ପାଟି କଲେ ବୁଝେଇଲେ ତାପରେ ବୁଝେଇଲେ ମାନେ ଏମିତି ନାହିଁ ଯେ ଗାଳି ଦେଲେ ହେଇଗଲେ ବୁଝେଇଲେ ପିଇସାଙ୍କ ନମ୍ବର ମାଗିକି ନେଲେ ନମ୍ବର ନଦବ ମୁଁ ଲିଗାଲ୍ ଆକସନ ନେବି। ସେଠୁ ଡରିକି ନମ୍ବର ଦେଇ ଦେଇିଛି ହଁ ଡରିକି ଦେଇ ଦେଇ ଇଏନୁ ଘରେ ତ ସବୁ ଜାଣିଥିଲେ ନା ଦେଇ ଯେତେବେଳେ ପିଇସାଙ୍କ ସହିତବି ସେ କ କଥାହେଲେ ସେଏ ବୁଝେଇଲେ ବୟସ କମ ଇଏ ସିଏ ଏବେଠରୁ ଏମିତି ଦହେଉଛନ୍ତି ପାଠ ପଢିବାକୁ ଛାଡ଼ ତାଙ୍କୁ ପିସାବି ସେଇଜିନିଷଟା ତାକୁ ଆସି ବୁଝେଇଲେ ଦେଖ ସିଏଯଦି ମନା କରୁଛନ୍ତି ସିଏ ଏକଥାକୁ ଆମକୁ ମାନେ ଆମକୁ ଯଦି ଧମକ ଚମକ ଦଉଛନ୍ତି ତାଙ୍କୁୁ କଥା ହଅନା
ହୁଁ,
ଇଏ ତା ସାଇଡ଼ୁ ସାଇଡ଼୍ ହେବା ପାଇଁ ଚେଷ୍ଟା କଲା ସେ ଝିଅକୁ କହିଲା ନାଇଁ ଆମେ କଥା ହେବାନି ଘରେ ଇଏ ହେଉଛି ଏମିତି ନାହିଁ ଯେ ମୁଁ ତତେ ପୁରା ଭୁଲି ଯାଉଛି ଇଏ ସିଏ ସେମିତି ଭାବନା ଏବେ କିଛି ଦିନ ପାଇଁ ତୁ ମୋଷହିତ କଥା ହୋଅନା। ଆଗରୁ ଯେମିତି କଥା ହଉ ସେମିତି କଥାହନି ଝିଅ କହିଲା ନାଇଁ କିଛି ହେବନି ଆମେ କଥା ହେବା। ଇଏ ଯେତ ହଁ ଇଏ ଯେ ଏତେ ବୁଝେଇଲା ଝିଅ ତାକୁ ବାରବାର ଇଏ ତଳେ ଇଗ୍ନୋର ନିଜଆଡୁ ନିଜେ ସାଇଡ ହେଲା ଝିଅ କିନ୍ତୁ ବାର ବାର ଫୋନ ମେସେଜ କଲା। ସେଉଠୁ କଥା ହେଲା, ଯେତେ ହେଲେ ଗୋଟେ ଇଏଟା ରହିଛି ନା କଥା ସାଙ୍ଗେ ସାଙ୍ଗେ ମନ ଥିଲା ଥିଲା କାଲି କଣ ହଠାତ୍ କିନା ମେସେଜ କରିଛି ତମେ ମତେ ଭୁଲି ଯାଅ ଆମ ପୁଅ ପୁରା କାନ୍ଦି ଆଉ ମୋ ଅପାକୁ ଡାକି କାନ୍ଦି କୁନ୍ଦି ଖାଇବା ପିଇବା ଛାଡି ଏମତି ଏବେ କଣ ହବ କି ତ ତାର ମନା କଲା ଆଉ କିଏ କଣ କରିପାରିବ।
ହଁ,
ଏତେ ଛୋଟ ଛୋଟ ପିଲା ଯାହା ଅବସ୍ ତା ହବ ଆଉ ତାକୁ ଖରାପ ଲାଗୁଚି କଣ କଇଲୁ ସେ ସମସ୍ତଙ୍କ ଆଗରେ ଦେଖେଇ ଦେଇଥିଲା ସମସ୍ତଙ୍କୁ କହିଦେଇଥିଲା।
କ ସ ନାଇ ତାଙ୍କ ଘରେ ସେଇତ ବାପା ମା
କଥା ହେଲାଣି କେହି ଜାଣ ନଥିଲେ ଏଇ ବର୍ଷ ସେ ଜଣେଇଲା ସମସ୍ତଙ୍କୁ ଘରେ ସମସ୍ତେ ତ ଜଣେଇ ଦେେଲା ସେଇ ଜିନିଷଟା ତାକୁ ଭଲ ଲାଗୁନି ଆଉ କାନ୍ଦୁଛି ଖାଲି ତାକୁ ପିଇସା ଘରିକା କହୁଥିଲେ ଛୋଟ ପିଲା ଆଗକୁ କଣ ଭୁଲଭାଲ ଷ୍ଟେପ ନେଇଯିବ ତାକୁ ବୁଝା ବୁଝି କରି ଘରେ ରଖିଛନ୍ତି ତା ଉପରେ ପୁରା ଏଇନା ସବୁ ନଜର ତା ଉପରେ
ଆଉ ପୁଣି ଯୋଉ ସେ ସେ ଝିଅ ତୁତ ନିଜେ କହୁଥିଲୁ କିଛି ହବନି ଫୁଣି କେମି
ହଁ ପଇସା ବେଳେ ତୁ ହଟାତ୍ କି ନା ଖୁସାମତ
ତା ବାପଘରିକା ତାକୁ ମାର ମାର ମାରଡିଥିବେ ନହେଲେ ଧମକେଇଥିବେ।
ସେଇ କଥା ବି ଆମେ ବି ତାକୁ ବୁଝଉଛୁ ସିଏ ତାକୁ ସେତିକି ଇଏ କରିଥିବ ବୋଲି ସେ କହିଲାନାଉ ନହେଲେ ସିଏ ପୁଣି ତୋତେ ଫୋନ କରୁଥିଲାନାଇଁ କିଛି ହବନି କଥା ହଉଥିଲା ନା ନାଇଁ।
ସେଇଆ।
ଅପା ଏଇକ୍ଷିଣା ଯିବ କଣ ରାୟଗଡା କହୁଥିଲା ଆକୁ ଏକୁଟିଆ ଆଉ କଣ ଘରେ ଛାଡିକି ଯାଇହବ ଯେତେହେଲେ ଗୋଟେ
ସମୟ ସମୟ ପରିସ୍ତିତି
ଆଉ ଇଏ ଯେଉ ଆଉ ମୁଣ୍ଡଟା ପୁଣି ଯେଉ ଆକ୍ସିଡେଣ୍ଟରେ ଯେଉ ପଡ଼ିଥିଲା ମୁଣ୍ଡ ଯେଉ ଇଏ ହେଇଥିଲା କେତେବେଳେ କଣ ବେଶୀ ତାକୁ ମାନେ ଡାକ୍ତର ମନା କରିଛନ୍ତି ତାକୁ ବେଶୀ କିଛି ଇଏ ଦବନି, ସେ ଚିନ୍ତା କରିି ଯେମିତି ସେଇଥିପାଇଁ ଯେତେବେଳେ ଯାହା ଦରକାର
ଦେଖୁନୁ ଦେଖେ କେ ତେ ହେଲାଣି।
ହଁ ହଉ ହଉ ମୁଁ ରଖୁଛି।
ହୁଁ ହଉ ହଉ ପରେ କହିବୁ। ର ରଖ।